ଏ ଏମିତିତିଚିକେ ଖାଇବ ହାଲୋ
ହେଲାକିରେ?
ହେଲା ନଟ ପିଗଟା ପକେଇଦେଲି ଚାଲିଲା ଯେ ନେଟ ପିଆକ୍ଟା ରିଚାର୍ଜ ପରେ ଚାଲେ କେତେ ଘିନଣ୍ଟା କେତେ ଘଣ୍ଟା ଚାଲିବ?
ଏ ଯେତେ ଘଣ୍ଟ ତ ପକେଇବୁ
ଚବିଶ ଘଣ୍ଟା ଚାଲିବାଇ ନା।
ଟା ପକା ହେଇଛି ସବି ସୁେ ଚାଲିବ। ଏମ୍ବି ନ ସରି ବା ପର୍ଯ୍ୟନ୍ତ
ମୁଁ କାଇହିଁ କଣ ସାରିବି କି ମୁଁ ଖାଲି ଏଣୁ ତଣୁ ଚଲେଇବି ଟିକେ ଟିକେ
କେତେ ଥର ପକେଇଲେ ବି ହେବ।
ମୁଁ
ଯେତେଥର ପକେଇଲେ ବି ହବ। ମୁଁ କହୁଛି ମୋ ବା ସରିଗଲା ରିଚାର୍ଜ ଏ ସମ୍ବଲପୁରରେ ଯେ ପାଇଲେ ମୋର ଉଣେଇଶି ଟଙ୍କା ରିଚାର୍ଜ କରଦେଲା ଲା ହେଲା ନାନୀ ଚଲଉଥା ଭାଇ ତୋର ପଛେ ପକେଇଦବ ମୁଁ ମର ଚଲେଇଲି।
ହ ମୁଁ ଜାଣିଛି ଏତେ କଥା
ମୁଁ ଚଲେଇଲି ତୋର ଭାଇ ପୁଣି ପଛାରିଲି ରାତିରେ ପକାଇଦେଲା ମୁଁ କହି ଆଣିଥିଲି ସିଏ ବି ସିଏ କହିଲା କହିଲ ନା ଚାଲିବ ଏଠୁ ମୁ
ଏଇଟା ବ ଚବିଶ ଘଣ୍ଟା ପାଇଁ ମଧ୍ୟ ଚାଲିବ ତାଠୁ ଆ ଅଧିକ ହେଲେ ଚାଲିବନି।
ଅଧିକ କେମ ଚାଲିବ କି ରିଚାର୍ଜ ଥିଲା ବଳେ ଚବିଶ ଘଣ୍ଟା
ଉହୁଁ ନା ନା ସେଟେ ତ ତୁ ଅଧିକ ଦିନ ପାଇଁ ପକେଇବୁ ଚାଲିବନି ତାହେଲେ
କ ଚାଲିବନା ଚାଲିବନି?
ମୋବାଇଲ ରିଚାର୍ଜ ପରେ ଚବିଶ ଘଣ୍ଟା ଯାଇଏ ଚାଲିବ ବଧେ ତାପଠ ଆଉ ଚାଲିବନ ବୋଧେ
ନେଟଫ୍୍ୟାକ୍ ଜିଓ ଏବେ କରିଦେଇଛି ଚବିଶ ଘଣ୍ଟା ସେତିକି ଚବିଶ ଘଣ୍ଟା ହିଁ ଚାଲୁଥିବ।
ତମ ଜଣା ପଡିବ ଯେ ଆଉ ଥର ନି ପକେଇବୁ ରଚାର ନଥିବ ଚାଲିବ ଚାଲେ ବା ସୁ କେଇଆଣି
ପକେଇଲେ ବି ଚାଲିବ।
ହଁ ଆ ଚବିଶ ଘଣ୍ଟା ହେଲା ସେଟା ସରିଗଲା ପୁଣି ଆଉଥରେ ପକେଇି ଚାଲିବନି ହେଲା ଚାଲିବ।
କଣ ରିଚାର୍ଜ ଆସିବ
ହଁ ସେ ଜାଣିଛି ନିିଚା ଶୁ ନଥିଲେ ନିଚାସ ନଥିଲେ। ଚାଲି ବସି ବା ମୋର ପକେଇ ଦେେଲା ମୁଁ ଏଠି ଚଲେଇଲି ମୋର
ମୁଁ ଭାଇିଲଣି ରିଚାର୍ଜ ସଇଲେ ନେଟିପ୍ଯାକ୍ ଚାଲେନି ବୋଲି।
ନା ଚାଲ ମୁଁ କହ ଏତି ସେିଏ ତ କହିଲା ବେଳୁ ମୁଁ ଜାଣିଲି।
ମୁୂ ଏରା କଦିନ ପକେଇନି ନା ଆଗରୁ ଚାଲୁ ନଥିଲା ବବ ଆଗରୁ ବୁଡି ଯାଇଥିଲା ମୋର ବହେ
ଅଁ ହେଇ ଥିବ ଏବେ ନୁଆ ଜିଓ ବୋଧେ ବାହାର କରିଥିବ
ହୁଁ ହୁଁ କଣ ଖାଇଲଣି?
ମୁଁ କି କହନି ଖାଇ ଖାଇ ମୋର ଜୀବନ ଅଧା ହେଇଗଲା।
ଖାଉଛି ଭାତ। ବାରିଆ ଡାଲମା ବା ଆଳୁ ଭର୍ତା ଶାଗ ଭଜା ବାଦାମ ଚଟଣୀ। ଆମ୍ବ ସଲାଟ।
ମୁଁ ଆଜି ନାସ୍ତାରେ କଣ ଖାଇଛି ଶୁଣୁ। ପୁରୀ ଇଟିଲ ଚଟଣି ସାମ୍ବର ମଟର ତରକାରୀ। ଆଉ ହେରା କଣ ତ ଖାଇଲେ ବୁନଦି ହାଲୁଆ ବୁନ୍ଦୀ ହାଲୁଆ। ଆଉ ଆଳୁ ଦମ ସିମେଇ ହେରା ସିମେଇ ଯେତେବେଳେ କହିଲେ ମୁଁ ଖାଇଲିନି। କହନି ମୋ ପେଟ ଫଟିିଗଲାଣି।
ହେରା ଏତେ ଆଇଟମ୍ ଭଲ ଲାଗିବ କି ନାସ୍ତାରେ ଗୋଟିଏ ଦିଇଟା ଆଇଟମ୍।
ବଡ଼ ମାମୁଁ ଆଇଛନ୍ତି ଯେ ମୋତେ ଖାଲି ଦଉଛନ୍ତି ଏଇଟା ଖାଇବୁ ଏଇଟା ଖାଇବୁ ଏଟା ଖାଇବୁ ସେଟା ଖାଇବୁ କହିକି ଥାଳି ରେ ଓଯାଡ଼ି।
ତୁ ଏ।
ବଡ଼ ଆମୁଁ।
ବଡ଼ ମାଇଁ।
ବଡ଼ ମାମୁଁ ବେ।
ଉଁ ହୁଁ। ଯାଇଛ ଛୁଆରା ଆଉ ଖାଇବନି କେଁତି କହୁଚ।
ହଁ ବା। ଆଉ ବାତ୍ୟା ଫାତିଆ ହେଇଛି ନା ହେଇନି।
ହେ ମା ଲୋ କାଲି ଯୋଉ ଅବସ୍ଥା କହନି ରାତି ଯାକ ମୋବାଇଲ ଧରିକି ବଇଛି ନେଟୱାର୍କ ଆଇବ ବୋଲି ନୋ ସିଗ୍ନାଲ ନୋ ନୋ ସିଗ୍ନାଲ ନୋ ସିଗ୍ନାଲ ରାତି ଜାଙ୍କ ମୁଁ ଶୋଇଛି କାଲି ସାଢେ ଏଗାରଟାରେ।
ମୁଁ ବି ଜଣିଛି ମୁଁ ସାଢେ ଏଗାରଟା ପର୍ଯ୍ୟନ୍ତ କଲ୍ ମୁଁ ସାଢେ ଏଗାରଟା ପର୍ଯ୍ୟନ୍ତ କଲ୍ କରୁଥିଲି ଜାଣିଲୁ।
ମୁଁ ବା ମୁଁ ବା ସାଢେ ଏଗାରଟା ଯାଏଁ ମୋ ଖାଲି ବଟମ ମାରିକି ଫଟୋ ଦେଖୁଛି ନୂଆ ନୂଆ ଫଟୋ ଖାଲି ଆଉଛି।
ଏ ସେୟା ତୋର ତ କଟି ଯାଉଥିଲା ଆଉ ମୁଁ କଲ କରୁଛି କ ଟେରି ଫୋନ ରୁ କଲ କଲା ବେଳକୁ କଟିଯାଉଛି ଫୁ କଲା ବେଳକୁ କଟିଯାଉଛି ହେଟୁ ଆଉ ବାଧ୍ୟ ହେଇ କଲିନି।
ନେଟୱାର୍କ ଜମା ନଥିଲା।
ନା ପା ଏ ଲାଇନି କେତେବେଳେ ଆଇଲା।
ଲାଇନ ପଳେଇଆଇଲା। ସେ ନେଟୱାର୍କ ପାଇିଲାନି ଲାଇନ ପଳେଇଆଇଲା ଦଶଟା ସାଡେ ଦଶଟା ବେଳୁ।
ଓ ଦଶଟା ସାଡେଦଶଟା ରୁ ପଳେଇ ଆଇଲାଣି। ଆଉ ସଖାଳେ କଣ ସିମେଇ ଖାଇଥିଲୁ।
ହଁ।
ସଖାଳେ କଣ ଖାଇଥିଲୁ।
କଁ କହିଲୁ।
ସଖାଳେ କଣ ଖାଇଥିଲୁ ସଖାଳେ।
ସିମେଇ ଖାଇଥିଲି।
ଅ ହ ଆଉ ପପୁ ଭାଇ।
ସିଏ ଶୋଇଛି ଲୋ ତା ମୁଣ୍ଡ ଫୁଣ୍ଡ ବୁଲଉଛି ଡରିଛି କଥା ଯୋଉ କହୁଥିଲି।
ଓ ହୋ ଖଡିକା ଦେଖେଇଲ ନି କି।
ମୁଁ ସଞ୍ଜ ବେଳେ ଯିବି ସେ ସକାଳୁ ଠାରୁ ଶୋଇଛି ଉଠିନି ଏ ଯାଏଁ।
ଅ ହ ପଇସା ଟା ନେଇକି ଖଡିକା ଦେଖେଇ ଦିଅ ଖଡ଼ିକା ଦେଖେଇଲେ ଜଣା ପଡିବ ଭୂତ ଲାଗ ଗିଛି କି କଣ ଲାଗିଛି।
ହୁଁ ହୁଁ।
ଆଉ ବଡ ମା କଣ କରୁଛନ୍ତି।
ଉଁ। ବୋଉ ର ମୋର ଖାଉଛୁ ବା ଆମେ ଖାଉଛୁ ଦି ଜଣ ଯାକ।
ଓହୋ ଆଉ ମା ଖାଇକି ଶୋଇଲାଣି।
ତାଙ୍କର ଜା ସୋମବାର କଣ କରିକି ଖାଇଥିବ ଆଉ।
ଏ ହଁ ଆଜି ସୋମବାରେ। ଆଉ ଏବେ ଖରା ହେଇଛି।
ହରା ଏ ଇ ନା ଜୋରେ। ବର୍ଷା ଆଉ ନାହିଁ ବର୍ଷା ସଂଜବେଲିଆ ଉଠଉଛି।
କୋଉ ମହାନ୍ତି।
ତା ପ ଚାଲେ ତୁ ମନା କରିଦେଲୁ। ଉଁ? କ ଆଇ ସେ ଲଗେଇ ଜ ଯାତ୍ରା।
କଣ ରାତିରେ?
ନାଇଁ ତ ଏ ଏଇଆଡେ ଆଉ ନାସ୍ ତ ଯୋଉ କଲନି ଲଞ୍ଚ?
ନାମ ଲଞ୍ଚ ହେଇନି ଏଇନା ହବନି।
ହ୍ୟାଲୋ।
ଏଇନା ହବନି।
ଆଉ?
ହଉ ସାଢ଼େ ଆଠଟା ହେଇଚି ଏଇନା ଖାଇବୁ?
ଆଉ କେତେବେଳେ ଖାଇବେ?
ଗୋଟେ ଦିଟା।
ସେଇଥିପାଇଁ ନାସ୍ତା କୁଟିକି ଖାଉଛନ୍ତି ଆଉ।
ଓ।
ଖାଇବା ବୋଲି ଜଳଖିଆ ହାଲୁଗା।
ହଁ।
ହୁଁ। ତାେଲେଟେ ଖାଇବା ବୋଲି ଜଳି ଖାଇ ଜଉରି ଆଉ।
ହଁ ଜୋରିଆ ଲେଟ୍ ବି ଜଳଖିଆ ଖାଇଲେ ଭାତ ବି ଲେଟ ରେ ତାଙ୍କର
ହୁଁ। ଆମ ଆଡିଆ ଲୋକ ଵାଇଆ ହେଇଯିବେ।
ହଁ ଆମଡ଼େ ଲୋକ ବାଇଆହେଇ
କି?
ତା କରଛି ଖାଲି ଏଣୁ ତେଣୁ ଖାଉଛନ୍ତି ତ ଭାତ ଖାଉ ଖାଉ ଦିଟା। ଚବିଶ ଘଣ୍ଟା ତାଙ୍କ ପାଟି ଚାଲି ହ୍ୟାଲୋ। ମ ବୋଉ କହୁଛି ଚବିଶ ଘଣ୍ଟା ହେରା ପାଟି ଖାଲି ଚରୁଥିବ।
ହଁ ହ ଜାଣିଛନ୍ତି ସେ ଆଉ।
ସବୁବେଳେ ରାତି ଏଗାର ଟା ହେଲେ ବନ୍ଦ। ମାର୍କେଟ ଲାଇନ ଖାଲି ଖିଆଲୁ ଲୋକରା ତେଣୁ ଭଲ ଖାଇବା ନୁହେଁ ନ ହେଲା ଆମ ଗାଁକୁ- ଗାଉଁଲିଆ ଖାଇବାର ଭଲ। ଦେଶୀ ଖାଇବା ତାଙ୍କରେ ଖାଲି ଛୁ ଛଣା ଛୁଣି ଅମକ ଢ଼ମକ ଏଇୟା।
ବଡ଼ପା ଆସିନାହାନ୍ତି?
ଆପା ଆସିବା ଆଉ କେତେବେଳେ ସେ ବା ଏବେ ଯାଇଛନ୍ତି। ଏତେ ଲି ଚାର୍ ଦିନ ଆ କଣ ଦଦା ଗଲେ ନା ନାଇଁ। ଦଦା ଯୋଉଦିନ ଗଲେ ବାର ମଙ୍ଗଳବାରେ। ଆଜି ସୋମବାରେ କାଲି ଯିବେ କାଲି ଗଲେ ପରଦିନ ବାହାଘର ନୁହ?
ହଁ।
ପହର ଦିନ ନା ଲୋ? ହୁଁ। ଭଲ ତମ ବାହାଘର ଭୋଜି ଭୋଜି ଖାଇବ ଆମେ ଘରେ ଡାଲମା ଭାତ ତ ଖାଇବୁ।
ଆଉ କଣ କହ
ଆଉ କଣ ଭାତ
ବାଟ ତଳ ଭଛ
ଆ ମୁଁ ସବୁଦିନ ଖାଏ ସାଢେ ଏଗାରଟା ବେଳ ଆମ ଖାାଉ ଆଜି ଲେଟ ହେଇଗଲା ସାଢେ ବାରଟା ଆଜ କାଲି ମତେ ଅଧିକ ଟାଇମ ଭୋକ ଲାଗୁନି ସେ ପେଟ କାଟିନି ଭୋକ ଲାଗିନି ଆଜି ପୁରା ନର୍ମାଲ ଚାଲିଛି ଦଉଡ଼ା
ଓହୋ ତ ପେଟଟା କାଟନି ଆଜି
ନା ଆଜି ପେଟ କାଟନି କି ଭୋକଳ ବାରବାର ଲାଗୁନି
ଓହୋ କି କାଲି ଗୁଅ ଖାଇଥିଲ ବି ଆଉ ଆଉ କଣେ ଦଅ ଆମର ପଚାର ଜଣ ଅଛନ୍ତି
କଲା ଖାଲି ଗୁହ ଖାଇଥିଲୁ କି କଣ ଆଉ ଅଗରଳଳି ହୁଁ
ଅଖୋଡ଼୍
ଆଉ କଁ କା କୋଉଦିନ ଆଇିବୁ
କ ଗ ତତିନ ଚାର ଦିନବେ
ଆଁ ହେ ବାହାଘର ସରିଲ ଛାଟି ପିଟି ହେଇ କହିବ ମ ତୁ ନେଇକି ଛାଡିଦିବୁ ନ ମା ହେଲେ ତଦାଳ ସହିତ ପଳେଇ ଆବ
ମାଇଁ ମନା ବଛନ୍ତି
ନା ପଢଆ ତ ଯାଉଛ ତ ରହନି
ଁ ବା କହିଲୁନୁ ପା
ତୁ କହିବୁ ତୋ ବାପାଙ୍କୁ ଡେଇବୁ କବ ନା ନା ମଝି ମଝି ପଳେଇବ
ବପା ବାପା ସେଦିନ ବା କହିଲଥିଲେ ଯେ ନାଇଁ ଯୋଉ ଡାଗ ମାରିଲ ଆଉ କହନ
ତୁ କହିଲେ ଶୁଟ ଏଇାଲୁକା
ଆଉ ମୁଁ ବା କହିଲି ମୁଇ ମାଇ ବାପା ଆସିବୁ
ଭାଇ କହୁଛି ମୋ ସାଙ୍ଗେ ଯାଇଛି ମୋ ସାଙ୍ଗେ ଆସିବ ଦଶ ପନ୍ଦର ଦିନ ପ ଏନା ଆହୁରୁ କଥା ସବୁ ଜାଣନି
ହଁ ମୁଁ ତ ଛଡୁନ
ତମର ହଣ୍ଟବାଟା
ହଣ ଦ ମୋନୁ ବାପା
ତୋ ମା ହନ୍ଦପା ଫୋନ୍ କରି କହ ମୁ ଘରେ ଏକୁଟିଆ ଟା ଅଛି ମତେ ଡର ଭୟ ଲାଗୁଛି ନହେଲେ ବା
ସେ ମାଇ କ ଏବେ ଲାଗୁଥଉ ତମର ତ ଅଛନ୍ତି ଘରେ ପଡୋଶ
ହଁ
ନାଇଁ କହିବେ ଲାଗୁଥାଉ ଲୋକ ତ ଅଛନ୍ତି ତମ ଘର ପାଖରେ ମୁଁ ଆସିଲି ନା ସେବେ ମ ଛାଡୁନା
ଉ ହୁଁ ହ ହଉ ରଖ ରେ ପରେ କଲ କରିବି ଆ
ହଉ ହଉ
ହୁଁ